ହ୍ୟାଲୋ ହଁ ମ୍ୟାଡ଼ାମ ନମସ୍କାର।
ଆଜ୍ଞା ନମସ୍କାର କୁହନ୍ତୁ।
କଣ କରୁଥିଲେ?
ଏଇ ଘରେ ଆମ ଝିଅକୁ ଖାଇବାକୁ ଦଉଥିଲି ଏବେ ଆସିଲେ କଥା ହେବି ଆପଣଙ୍କ ସହିତ ଆଉ।
ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା।
ଆପଣ କଣ କରୁଛନ୍ତି?
ଆଉ ଆପଣ ମୁଁ ଏଇ ଯୋଉ ହାତରେ ଯୋଉ ମାନେ ମୁଁ ସିଲେଇ ପ କରୁଛି କିନ୍ତୁ ହାତରେ ବହୁତ ମାନେ ସବୁକିଛି କରିପାରୁଛି ହଁ ଯେମିତିକି ବିଞ୍ଚଣା ହାତରେ ବି ତିଆରି କରିପାରୁଛି
ଆଜ୍ଞା ଆମେବି ଘରେ ଏଇ ନିଜ ହାତରେ ବିଞ୍ଚଣା ଆଉ ଏଇ ଯୋଉ ଆସନ ତିଆରି କରିପାରିବୁ ଆମେ ଚଟ କୁହନ୍ତି ଆମ ଆଡେ ଆସନ ଆଜ୍ଞା ତିଆରି କରିବା
ଆ -ପୁରୁଣା ଜିନିଷ ଆଜିକା ଦୁନିଆରେ କାହା ଘରେ ସେମିତି ରହୁଛି କିମ୍ବା ରହୁନି କେହି ପସନ୍ଦ କରୁନାହାନ୍ତି ଫୋପାଡି ଦଉଛନ୍ତି ଏଇ ଜିନିଷଟା ପୁରୁଣା ହେଇଗଲାଣି ବହୁତ ଘାକାଳିଆ ଲୋକଙ୍କର ଜିନିଷ ଆମେ ଫୋପାଡ଼ିଦବା
ଏବେତ ବଜାର ଟାଉନ୍ ଲୋକ ଗୁଡ଼ା ଆ ନୂଆ ନୂଆ ଜିନିଷ କିଣି ଆଣି ଏବେତ ଆଉ କିଏ ତଳେ ବସିହିଁ ଖାଉନାହାନ୍ତି ନା ଏବେ ସବୁ ଡାଇନିଂ ଟେବୁଲରେ ବସି ଖାଉଛନ୍ତି ଆଉ ଆଗେ ଯେମିତି ତଳେ ନିଜ ପରିବାରର ସମସ୍ତେ ବସି ଆସନ ପକେଇ ଖାଉଥିଲେ ବସି ଏକାଠି ହେଇ ଏବେ ଆଉ ସେମିତି ଅଛିକି କାମରେ ଜେ ଯାହା କଲେ କାହାକୁ କେତେବେଳେ ଟାଇମ ମିଳିଲା ସେ ଆସିଲା ଖାଇଲେ ଏଇ ଟାଇପ ର ଆଉ
ଆଜ୍ଞା ଆଜ୍ଞା ସେତେବେଳେ ଆସନ ବୁଣିକି ତଳେ ବସିକି ଖାଉଥିଲେ କିନ୍ତୁ ଏବେତ ଅ -ମାନେ ବେଞ୍ଚ ଡାଇନିଂ ଟେବୁଲ ସବୁ ପକେଇକି ଖାଇଲେ ତ ସେ ତଳେ ଆସନ ପାରିକି ଖାଇବାର ମାନେ ମଜାଟା ବହୁତ ଅଲଗା ଥାଏ
ଆଜ୍ଞା
ଆଉତ ସେତେବେଳେ ବି ଉ ଏବେ ଗୋଟେ କଥା ହେଉଛି କଣ ଯେ ଜାଣୁଥିବେ ଗାଈ ମାନେ ଗାଈ କେବେ ମାନେ ଉ ଉ ଯୋଉ ଚୁନି ଆଜିକା ଦୁନିଆ ମାନେ ସମୟ ବିଷୟରେ କହୁଛି କି ଚୁନି ଦଉଛେ କି ସେ ଭଲ କ୍ଷୀର ଦବ ବୋଲି କିନ୍ତୁ ସେଇ ତା ଦେହରେ ଯଉ ଗୋବରଟା ସିଏ ଦଉଛନ୍ତି ଗାଈମାନେ ଇଏ କରୁଛି ତ ସେ ଗୋବର ବହୁତ ଗ୍ୟାସ ହଉଛି କିନ୍ତୁ ସେତେବେଳେ ଅଁ ତ ଶୁଣିଥିବେ ମୁଗର ବୋତୀ ବୀରି ବୋ ତି ଏଇ ଜିନିଷ ସେମାନେ ଖାଥାନ୍ତି ତୋରାଣୀ ଆଉ ପା ସେମାନେ ଯୋଉ ଖାଆନ୍ତି ସେ ଗୋବରଟା ବେଶୀ ଗ୍ୟାସ ହୁଏନି ସେଇ ଗୋବରରେ ମଣିଷ ମାନେ ସେତେବେଳେ ଆମ ଜେଜେ ବାପା ଜେଜେ ମା ଲିପା ପୋଛା କରି ତାରି ଉପରେ ବସିକି ଖାଆନ୍ତି କିନ୍ତୁ ଆଜି ମାନେ ପଇସା ବହୁତ ହବା ପାଇଁ ସେମାନେ ଆ ରାସ ମାନେ ରାସାୟନିକର ଚୁନି ଚୋକଡ ଧଳା ମାନେ ରଙ୍ଗ ଥିବା ଜିନିଷ ଖାଇବାକୁ ଦଉଛନ୍ତି ଯାହାକି ବହୁତ କ୍ଷୀର ଦବୁ କିନ୍ତୁ ବହୁତ କ୍ଷୀର ଦେଲା ବେଳକୁ ସେ ଗୋବର ତ ବହୁତ ଗ୍ୟାସ ହଉଛି
ଆଜ୍ଞା
ଏ ବେଶ
ଆଗେ ବି ଆଗେ ବି ଲୋକମାନେ ଗୋବରର ବହୁତ ପ୍ରକାର ଜାଳେଣୀ ଜିନିଷ ବି କରୁଥିଲେ ଯେମିତି କେହି ଘ କରୁଥିଲେ ଆମର ଏପଟରେ କୁହନ୍ତି ଗୁଣ୍ଡା ପାଆନ୍ତି ଆଜ୍ଞା ସବୁ କରି କି ଏବେ ଚୁଲି ରେ ରୋଷେଇ କରୁଥିଲେ ସେଇଥିରେ ଆମ ମା ମାନେ ମୁଁ ଦେଖିଚି। ଗୋବରରୁୁ ଘଷିିକରି ବି ରୋଷେଇ କରନ୍ତି ଚୁଲିରେ।
ଆଗା। ନାଇଁ ସେତେ ବଳ ମାନେ କାମ ଅପେକ୍ଷା ଏବେ କାମ
ଏବେ ଆଉ ତ ଲୋକ ଗାଁ ଆଜ୍ଞା ଗ୍ରାମାଞ୍ଚଳରେ ପ୍ରାୟ ଲୋକ ଗାଈ ଗୋରୁ ରଖୁଚନ୍ତି ଆଉ ସହରାଞ୍ଚଳରେ ଆଉ କାହିଁ ଗାଈ କାହା ଘରେ ଆଉ ଗାଈ ଗୋରୁ ଅଛନ୍ତି କେବଳ ଗ୍ରାମାଞ୍ଚଳରେ ହିଁ ଆପଣ ଗାଈ ଗୋରୁ ଦେଖିବାକୁ ପାଇବେ।
ତ ଗ୍ରାମାଞ୍ଚଳରେ ସବୁ କିଛି ର ଅ ଅତି ବହୁତ ଅଲଗା ଥାଏ କାହିଁକି? ନାଁ ସେ ଗାଁ ରେ ଖୁଲା ଆକାଶ ତଳେ ମାନେ ଅ ବାରିଆଡେ ଆସିବେ ଗଛ ପତ୍ର ପବନ ଦେହକୁ ବାଜିଲେ କେତେ ହିତ ଲାଗେ ସେଇଟା। କିନ୍ତୁ ସେମାନେ ଫୁଲର ଏସିି ସେମାନଙ୍କ ଭିତରେ ପଶିଲେ ସହରାଞ୍ଚଳ ଲୋକମାନେ। ଆମେ ପାଣି ଏଠି ପାଉନେ ସେମାନେ ପାଣିର ଅପବ୍ୟବହାର କରୁଚନ୍ତି ସେଠାରେ ଅ-ତ କି ଯୋଗୁ କରେଣ୍ଟ ବି କଟି ଯାଉଚି ଆମେ ବି ଅସୁବିଧା ସମ୍ମୁଖୀନ ହବାକୁ ପଡୁଚି ସେମାନେ ବି ଅସୁବିଧା ସମ୍ମୁଖୀନ ହବାକୁ ପଡୁଅଛି କିନ୍ତୁ ସବୁ କି କିଛିକୁ ନେଇକି କହିବାକୁ ଗଲେ ସେତେବେଳେ ସେମାନେ ମାନେ କମ ଅ-ଅମଦାନୀ କରୁଥିଲେ ଆମଦାନୀ କିନ୍ତୁ ଏବେ ବହୁତ ଆମଦାନୀ ହଉଚି କିନ୍ତୁ ଦେହରେ ରୋଗ ବହୁତ ବଢି ଯାଉଚି।
ଆଜ୍ଞା। ଯେତେ ଯତେ ଯୁଗ ଆଉ ଗକୁ ଯାଉଚି ସେତେ ସେତେ ଏଇ ଘିଣା ରୋଗ ବୈରାଗ ବଢୁଚି ଲୋକଙ୍କର ଆଗେ ଲୋକମାନେ ପରି ଶ୍ରମ କରୁଥିଲେ ଏବେ ତ କିଛି ପରିଶ୍ରମ ହିଁ ନାହିଁ ଏବେ ତ ସବୁ ସହଜ ପ୍ରଣାଳୀରେ ଜିନିଷ ବାହାର କରୁଚି ସବୁ ମାନେ ସହଜରେ ହିଁ କରିଦଉଚନ୍ତି। ଆଗେ ଲୋକ କଷ୍ଟ ନିଜ ହାତରେ କରୁଥିଲେ।
ସେତେବେଳେ ଶିଳରେ ବାଟିକି ଅ ଚୁନା ମାଛ ମାନେ ପୋଖରୀ ମାଛ ରନ୍ଧା ହୁଏ ଏବେ ସଟା ଆମ୍ବୁଲ ପକେଇ ରନ୍ଧା ହୁଏ ଜେଜେବାପା ଜେଜେମାହେଙ୍କା ଖାଇବାକୁ ବହୁତ ଭଲ ପାଆନ୍ ଣନ୍ତି କିନ୍ତୁ ଆଜ କାଲିକା ପୋଖରୀରେ ମାଛ ଛାଡି ଦେଇକି ଦାନା ପକେଇ ଦେେଲେ। ଦାନା ଖାଇକି ମାଛ ଗୁରା ସବୁ ବଡ ବଡ ହେଇଯିବେ ସେଇ ମାଛକୁ ଫୁଣି ଆଣିକି କାଟିକି ବାଟିକି ରାନ୍ଧିଲା ବେଳକୁ ପୁଣି ବେସର ଟାକୁ ଫୁଣି ଗ୍ରାଇଣ୍ଡିଙ୍ଗ କରିଦେବା ତ ଗ୍ରାଇଣ୍ଡିଙ୍ଗ କରିଦେଲେ ସେଇଟା ବି ତତଲା ବା ମାନେ ବା ବାସ୍ନ ହେଇକି ବାହାରୁଚି ସେଠି ଖାଦ୍ୟଟା ଟେଷ୍ଟେ ଲାଗେନି।
କିଛି ରୁହେନି ସେ ଜିନିଷ ଟା ସେଥିରେ ଗରମ ହେଇଯାଏ ଯେମିତି ଶିଳରେ ବଟା ହଉ ଯୋଉ ସ୍ଵାଦ ଲାଗେ ଆଉ ସେମିତି ଗ୍ରା ମସଲା ଜାର ରେ ବାଟିଲେ ଏବେ ଆଉ କି ଛି ଆଜ୍ଞା ନାଇଁ ତାର ସ୍ଵାଦ ହିଁ କିଛି ନାହିଁ ଏବେ ବି ଲୋକ ବହୁତ ପ୍ରାୟେ ତେଲ ମସଲା ଖାଇଲେଣି ଏବେ ପେଟ ଗ୍ୟାସ ହଉଚି ବହୁତ ତେଲ ଖାଇବାରୁ। ଆଗେ ଲୋକ ମାଛ ଭଜୁଲେ ବି ଆଗେ ଲୋକ ମାଛ ତେଲ ତାୱରେ ମାଛ ବୁଲେଇକି ଏବେ କଣ ମାଛ ଟାକୁ ଛାଣି ଦଉଚନ୍ତି।
ଆଜ୍ଞା ଆଜ୍ଞା ତ ସେ ଛାଣିବା ଦ୍ଵାରା ହିଁ ଆମ ଦେହରେ ରୋଗ ହେଇଥାଏ ସେ ମାଛ ବି ଆ ଆମ ଦେହ ପାଇଁ ବି ଭଲ କରିଥାଏ କାହିଁକି ନା ସେତେବେଳେ ଯୋଉ ମା
ଏବେ ତ ବରଫ ଦିଆ ମାଛ। ଆଜ୍ଞା ସାଙ୍ଗେ ସାଙ୍ଗେ ଆଣୁଥିଲେ ଲୋକ ଖାଉଥିଲେ ଏବେ ତ ମାଛକୁ ସମୁଦ୍ରରୁ ହଉ ଧରିକି ବହୁତ ଦିନି ରଖି ବରଫ ଦେଇ ସେମାନେ ଆଣି ବିକ୍ରି କରୁଚନ୍ତି ନାଁ। ଆମେ ସେଇଗୁଡାକୁ ହିଁ ଖାଉଛେ। ହୁଁ।
ଛନ୍ତି ବହୁତ ପ୍ରକାର ଦାନା ପକେଇକି ସେ ମାଛ ଗୁରାକୁ ସେ ବଡ କରୁଛନ୍ତି, ଜଲଦି ଜଲଦି ମାଛ ବଡ ହେଇଯିବ ଜଲଦି ଜଲଦି ଅ ବହୁତ ପଇସା ରୋଜଗାର କରିବା ସେଇ ଆଶାରେ ସେମାନେ କଣ କରନ୍ତି ନା ଦାନା ଅଧିକ କିନ୍ତୁ ସେତେବେଳେ ପୋଖରୀ ଗାଁ ରେ ଆମ ଜେଜେବାପହାଙ୍କ ଅମଳରେ ସେମାନେ ଯୋଉ ପୋଖରୀରୁ ଯୋଉ ମା ମାଛ ଟା ଆଣିକି ଖାଆନ୍ତି ସେଇ ମାଛ ଟା ବହୁତ ଦେହକୁ ହିତ ହୋଇଥାଏ।
ଆଜ୍ଞା।
କହିଲା ବେଳେ ସେତେବେଳର ପଖାଳ ଆଉ ଆଜିକା ଆଉ ପିଲାମାନେ ବି ଆମ ଯୁବ ପିଢି ମାନେ ବି ଆଉ ମାନେ ସବୁ ଭୁଲି ଯାଉଛନ୍ତି। ପଖାଳର ନାଁ ଗନ୍ଧଳ ମାନେ ଧରୁନାହାନ୍ତି। ପଖାଳ କିଏ ଖାଇବ?
କହୁଛନ୍ତି ଆମେ ଭାତ ହିଁ ଖାଇବୁନୁ।
ଏ ଭାତ ଖାଇବୁନି ଫାଷ୍ଟ ଫୁଡ ଖାଇବୁ। ବେଶୀ ଚାଉମିନ ବିରିୟାନୀ ଆଉ ବରା ଚପ୍। ଏଇଗୁଡା ହିଁ ଖାଇବୁଛେ କିନ୍ତୁ ଭାତ ହିଁ ଖାଇବୁ ନାହିଁ। ଭାତ କୋର ନାହିଁ। ଧରୁନାହାନ୍ତି ସେମାନେ।
ଆଜ୍ଞା।
ବୋଲି ଗୋଟେ ପିଲାଙ୍କୁ ଯଦି କହିବ ପୁଅ କି ଝିଅ ପଖାଳ ଖାଇଦେବ ବୋଲି ସେ କହିବ ପଖାଳ ଆମେ ଖାଇବୁ ନାହିଁ।
ଆମେ ଆଗେ ଯେତେବେଳେ ଆମେ ଯେତେବେଳେ ପିଲା ଥିଲୁ ଆଗେ ପଖାଳ ଭାତରେ ଆଳୁ ସିଝାଟେ ହଉ କି କିଛି ପୋଡା ପୋଡି ଜିନିଷଟେ ବି ହଉ ଆମେ ଖୁସିରେ ଖାଇ ଦଉଥିଲୁ। ଏବେକା ପିଲା କହୁଛନ୍ତି ଆମକୁ କିଣା ଖାଇବା ଦିଅ ଫାଷ୍ଟଫୁଡ ଜିନିଷ ଦିଅ ଆମେ ଖାଇବୁ।
ସିନା ପାଟି ପାଇଁ ଭଲ କିନ୍ତୁ ଦେହ ପାଇଁ କେତେ କ୍ଷତି ଆଜିକାଲି ପିଲା କଣ ଜାଣିପାରୁଛନ୍ତି?
ଆଜ୍ଞା, ଆଜ୍ଞା। ପିଲାମାନେ ବି ସେତେବେଳେ ମାନେ ଅ ଛୋଟ ପିଲାମାନୋନେ ଆମେ ବି ଛୋଟ ହେଇଥିଲେ ଯେତେବେଳେ ଅ ବାଲି ମାଟିରେ ଖେଳି କି ଆମ ସମୟ ବିତଉଥିଲେ ମୁଁ ଛୋଟ ବେଳ କଥା କହୁଛି ମୋ ମୋ କଥା କହୁଛି ବଢୁଛି ଯଦି ମୁଁ ଆମେ ବି ଛୋଟବେେଳେ ବାଲି ମାଟି ସଢେଇରେ ଡାଲି ଭାତ କରିକି ଖେଳିକି ମାନେ ଆମ ସମୟ ବିତଉଥିଲେ କିନ୍ତୁ ଆଜି କାଲିକା ପିଲାମାନେ
ଇଏ ବାଲି ମାଟି ହେଲା ବେଳକୁ ତାଙ୍କର ଏ ମାନେ
ଖରାପ ହେଇଯାଉଛି ଆଉ ତ ମୋବାଇଲ ହିଁ ତାଙ୍କର ବହୁତ କିଛି ଦର
ଆଜ୍ଞା ମୋବାଇଲ ନଦେଖିଲେ ଆଜିକାଲି ପିଲାମାନେ ଖାଇବି ଖାଇବା ହିଁ ଖାଉନା
ଲାଗୁ କାହିଁକି ତ ମୋବାଇଲ ଧରିବା ଦ୍ଵାରା ତାଙ୍କ ଦେହ ବି କେତେ ଅସୁସ୍ଥ ହଉଛି କଣ ନା ମୋବାଇଲ ଧରିବା ଦ୍ଵାରା ତାଙ୍କ ମସ୍ତିଷ୍କ ଅ ସେଇଠି ପ୍ରଭାବ ପକଉଛି, ଆ
ଆଜ୍ଞା ମସ୍ତିଷ୍କଟାକୁ ମୋବାଇଲ ଟା ଚଳଚଞ୍ଚଳ କରିଦିଏ, ପିଲାଙ୍କ ମାଇଣ୍ଡକୁ ଚଳ ଚଳ କରିଦିଏ। ପିଲା ଖେଳିଲେ ବୁଲି ଯେମିତି ମାଇଣ୍ଡ ଟା ସ୍ଥିର ରୁହେ ଆଉ ଏବେକା ପିଲା ମୋବାଇଲ ଦେଖିକି ତାଙ୍କ ମାଇଣ୍ଡ ଟା ଉପରେ ଚଳଚଞ୍ଚଳ କରିଦଉ
ଆଜ୍ଞା ଆଜ୍ଞା ସେତେବେଳେ ମୋବାଇଲ ଟିଭି ର ଏତେ ପ୍ରୟୋଜନ ନଥିଲା। କଣ ନା ଗାଁ ମାନଙ୍କର ଗୋଟେ ଟିଭି ଥିବ ସେ ପୁଣି କଳା ଧଳା ଟିଭି ଥାଏ ସେତେବେଳେ ପୁଣି ରେ
ଆଜ୍ଞା ଆଜ୍ଞା ଆଗେ ଟିଭି ନୁହଁ ପ ପରଦା ବି ଆମେ ଯେତବେଳେ ଛୋଟ ଛୋଟ ଥିଲୁ ଗାଁ ରେ ପରଦା ଚାଲେ। ମାନେ ଗାଁଟା ସାରା ଲୋକ ହିଁ ବସି ଗୋଟେ ଜାଗାରେ ଦେ ଦେଖୁଥିଲେ ଆଗେ, ଏବେ ତ ନିଜ ନିଜ ଘରେ ଟିଭି ଅଛି ଦେଖୁଛନ୍ତି। ଆଜ୍ଞା।
ଅମଳ ତା କମଳ ହେଲା ବେଳକୁ ସେମାନେ ରେଡି଼ଓ ହିଁ ଶୁଣୁଥିଲେ ତା ପରେ ପରଦା ବାହାରିଲା ତା ପରେ ଯାଇକି କଳା ଧଳା ଟିଭି ବାହାରିଲା କିନ୍ତୁ ଏବେ ତ ଆଉ ମୋବାଇଲ ଏଇ ସବୁ ଜିନିଷ ଧରିକି ପିଲାମାନେ ମାନେ ଖେଳିଲେ ବୁଲିଲେ ଚାଲିଲେ। ସେତେବେଳର ଛୋଟ ବେଳରେ ଯୋଉ ବାଲି ଖେଳ ଧରିକି ସେମାନେ ବଢୁ଼ଥିଲେ। ତାଙ୍କ ଦେହରେ ରୋଗ ନଥିଲା ଏବେ ଛୋଟ ପିଲା ମୋବାଇଲ ଧରିଲେ ମାନେ ଆଠ ବର୍ଷର ପିଲାକୁ ଦେଖିବେ ଆଖିକି ଭଲରେ ଦେଖାଯାଉନଥିବ କାହିଁକି ନା ସେମାନେ ମୋବାଇଲ ରେ ଧ ମୁଣ୍ଡ ଆଖି ସବୁ ମାନେ ସେଇଥିରେ ପ୍ରଭାବ ପକେଇକି ରଖିଲା।
ଆଜ୍ଞା।
ସେତେବେଳର ସେଇ ଜିନିଷ ଟା ଏବେ ଆଉ ପିଲାମାନଙ୍କୁ କହିଲେ ବି ସେମାନେ ଆଉ ମାନେ ବଦଳି ପାରିବେ ନାହିଁ।
ଆଜ୍ଞା।
ସବୁ କିଛି ମାନେ ନୂଆ କୁ ଆପଣେଇକି ପୁରୁଣା କୁ ଇଏ ମାନେ ଛାଡ଼ି ଦଉଛନ୍ତି।
ଆଜ୍ଞା।
ହ୍ୟାଲୋ।
ଆଗେ ଦେଖନ୍ତୁ ଗୋଟେ ପୂଜା ପର୍ବ ବି ହଉଥିଲା ଲୋକ ମାନଙ୍କୁ ଦେ ଖୁସି ହଉଥିଲେ ଏବେ ତ ଛୁଆ ମାନଙ୍କ ପୂଜା ପର୍ବ ହେଲେ କହୁଛନ୍ତି ଆମକୁ ଫୋନ ଦିଅ ଆମେ ଦେଖିବୁ ଫୋନ ହିଁ ଦେଖିବୁ କୋଉଠିକି ଯିବୁନି।
ନାଇଁ ଏବେ ପୂଜା ପର୍ବ ହେଲେ ଦରକାର ନାହିଁ କେବଳ ମୋବାଇଲ ଦେଇଦବ ଆମେ ଧରିକି ବସିବୁ। କିନ୍ତୁ ପୂଜା ପର୍ବ ହେଲେ ସେତେବେଳେ ବାପା, ମା, ଭାଇ ଭଉଣୀ, ଦ
ଖେଳିବା ଆଉ ଏବେ ଛୁଆଙ୍କର ନାହିଁ ଏବେ କହୁଛନ୍ତି ଆମ ଫୋନ ଅଛି ତ ସବୁ ଅଛି।
ଆଜ୍ଞା ଆଜ୍ଞା ସେତେବେଳେ କିନ୍ତୁ ଏଇ ଜିନିଷ ଟା ନଥିଲା ସେ ବହୁତ୍ କମ ଥିଲା ମୋ ପ୍ରଚଳନ ନଥିଲା ଗୋଟିଏ ମୋବାଇଲ ବାହାରାରୁଥିଲା ତ ସେଇ ଗୋଟା ପୁଣି ଗ୍ରାମାଞ୍ଚଳରେ ଗୋଟି ହେଇଥାଏ କିନ୍ତୁ ଏବେ ସହରାଞ୍ଚଳ ଧରିକି ଗ୍ରାମାଞ୍ଚଳ ଧରିକି ଯାହା ଘରେ ଦେଖିବେ ଗୋଟେ ଗୋଟେ ସ୍ମାର୍ଟ ଫୋନ୍।
ଆଜ୍ଞା।
ତ ପିଲା କହିବେ ଯେ ଆମେ ମୋବାଇଲ ଧରଲେ ଖାଇବୁ ପିଲା କହିବେ ଯେ ଆମେ ମୋବାଇଲ ଧରିଲେ ଖେଳିବୁ ସେତେବେଳେ କିନ୍ତୁ ଏଇ ଯୋଉ ଜିନିଷ ଟା ଥିଲା ରୋଗ ଭଲ ମାନେ ଛୋଟ ପିଲା ମାନେ ସୁସ୍ଥ ରହୁଥିଲେ ବହୁତ୍ ସୁସ୍ଥ ରହୁଥିଲେ କିନ୍ତୁ ଏବେ ପିଲା ମାନେ ଅସୁସ୍ଥ ହିଁ ରହୁଛନ୍ତି ଏଇ କାରଣ ଯୋଗୁ ମୋବାଇଲ କେତେ ଦ୍ଵାରା ବ୍ୟବହୃତ ହୋଇଥାଏ କିନ୍ତୁ କେତେ ପୁଣି ଅବବ୍ୟବହୃତ ହୋଇଥାଏ। ମୋବାଇଲ ରେ ଥିବା ଦ୍ଵାରା ଗୋଟେ ଲୋକ ପଡିି ଯାଉଥିଲେ ଆମେ ତାକୁ ଯାଉଛେ ରକ୍ଷା କରିକି ଆଣିକି ଆଉଛେ। ପୁଣି ଅପବ୍ୟବହାର ହେଇଯାଉଛି କଣ ନା ପିଲାମାନଙ୍କୁ ଧରିକି ସେମାନେ ତାଙ୍କର ମସ୍ତିଷ୍କ ଆଖିର ପାୱାର କମ୍ ହେଇଥାଇପାରେ।
ଆଜ୍ଞା।
ତ ସବୁ କିଛି ପୁରୁଣା ଜିନିଷ ହିଁ ବହୁତ୍ ଭଲ ଥିଲା ଗାଁ ର ଚାଲି, ଚଳନ, ଅ ହସ, ଖୁସି ସେଇ ଛୋଟ ବେଳ ସେଇ ସ୍କୁଲ ଦିନ ସେଇ ମାନେ ଘରେ ଗୋଟେ ଗୋଟେ ପୂଜା ପର୍ବ
ରଖୁଛି ଆପଣଙ୍କ ସହିତ ପରା କଥା ହବା ରଖୁଛି।
ଆଜ୍ଞା ଆଜ୍ଞା।
ଆଜ୍ଞା।